ହ୍ୟାଲୋ। ହଁ। ହ୍ୟାଲୋ। କଣ କରୁଚ?
ଏଇଠି ଏଇ ଯୋଉ ପୁଅ ଟା ବାନ୍ତି କଲା ଯେ ସେ ପୋଛୁଥିଲି ଆଉ। ତା ଦେହ ଟା ତା ଦେହ ଟା ଭଲ ରହୁନି। କୋଉଠି ଡରିଚି କଣ ନେଇଥିଲୁ ଝାଡିବା ପାଇଁ ଏଇନେ ଆଇଲୁ ସମସ୍ତେ।
ଅ ହଁ।
ହୁଁ, ଆଉ କଣ କରୁଛନ୍ତି?
କିଛି ନାହିଁ ଟିକେ ବସିଚି କାମ ସାରିକି ଆଉ।
ଉଁ ହୁଁ।
ଆଉ ଆପଣଙ୍କ ଆଡେ ବର୍ଷା ହଉଚି ନା?
ହଁ ଆଜି କାଲି ରାତି ଗୋଟାକରେ ହେଲା ଯେ ଆଜି ସକାଳେ ଛାଡ଼ିଲା ବର୍ଷା।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
ଆଉ ମଝିରେ ଏଇନି ଝିପି ଝିପି ପକଉଚି ଆଉ। ଆମ ଗାଁ ବା କଣ୍ଟାରୋଇ।
ଓହୋ।
ଆପ ଆପଣଙ୍କର?
ଆମ ଘର ଶୁଆଁବେଲା।
ଅ ହଁ। ଆଉ କଣ କରୁଥିଲେ କାମ ସଇଲାଣିି ନା?
ହଁ କାମ ସଇଲାଣି।
ଉଁ ହୁଁ। କଣ କରୁଥିଲେ?
ମୁଁ କାମ ସାରିକି ଏଇଠି ବସିଥିଲି ଆଉ।
ଉଁ ହୁଁ। ଖିଆପିଆ ସରିଚି?
ହଁ ଖିଆ ପିଆ ସରିଚି।
ଉଁ ହୁଁ। ଆଚ୍ଛା ହଉ ଆଉ ଆପଣ ଗୋଟେ ପଛ ଆଡୁ ଗୋଟେ କଣ ସାଉଣ୍ଡ ଶୁଭୁଚି ମାନେ ଯୋଉ ଶବ୍ଦ ଶୁ
ହଁ । ସେ ଜଣେ ଆଣିଛନ୍ତି ଲୁ ଗା। ସେଇଟା ବାଛୁଥିଲୁ ରଖିବା ପାଇଁ।
ହଁ ଟିକେ ଅନ୍ୟ ଯାଗା କୁ ଆସିିକି କଥା ହଉନାହାନ୍ତି।
ହଁ ହଁ ମୁଁ ଯାଉଛି।
ହୁଁ ଆଉ କଣ ଆଜି କଣ ରୋଷେଇ ଫୋଷେଇ କରିଥିଲେ ଆଜି।
ଆଜି ଭାତ ସୋୟାବିନ୍ ଆଳୁ କଷା। ଆଉ ତାଲମା ହେଇଥିଲା।
ହୁଁ ହୁଁ।
ଟୋଳ ଆଳୁ ଭଜା।
ହୁଁ।
ଅ ସାଲାଟ ପାମ୍ପଡ ତାପରେ ଟ ଯୋଉ ପାଗ ହେଇଥିଲା ଆମର ଆମ୍ବୁଲ ପାଗ।
ଓହୋ ଏତ ମଙ୍ଗଳବାର ଆଉ
ହଁ ନା ଆଉ
ହୁଁ ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ମୁଁ ମୋର ଦି ଭଉଣୀ ଆଉ ମା।
ଉଁ ହଁ ହୁଁ।
ଆଉ ଭଲ ନା ସବୁ ଦିହପା ଭଲ ଅଛି ସମସ୍ତଙ୍କର।
ହଁ ଦେହପା ଭଲ ଅଛି ସମସ୍ତଙ୍କର।
ହୁଁ ଏଇତ ଋତୁ ଋତୁ ବଦଳିଲାଣି। ହଁ ସମସ୍ତେ ଭଲ ଅଛି, ସେଇଆ ପୁଅଟା ତା ଦେହଟା ଟିକେ ଖରାପ ଆଉ।
ହଁ।
ହୁଁ ତାର ଏଇନା ବାଜି ଖାଲି ଦିନ ମାନ ଯାକ ଖାଲି ବାନ୍ତି। ଯାହା ଟିକେ ଖାଇଲେ କିଛି ରଖିଲାନି ପେଟରେ ସବ ବାନ୍ତି।
ଋତୁ ଚେଞ୍ଜ ହଉଛିି ନା।
ହୁଁ ଏ ଋତୁ ବଦଲିନା ସେ ହବ ଆଉ ଥଣ୍ଡାଫଣ୍ଡା ଧରେ, ଏଇ ସେ ଡରି ଯାଉନୁ କଣ କୁଡ଼ିଥିଲା ବାନ୍ତି ଦରକାର ହଉଛି।
ନା ଆଚ୍ଛା।
ହୁଁ ପେଟ ଗରମ କାଲି ଗୋଟେ ଦିନ ଗାଧେଇଲାନି। ପେଟ ଗରମରୁୁ କି ତାର ଆଉ କଣ? କି ଜାଣିଛି, ହୁଁ।
ହଁ ଆପଣଙ୍କର ଆଜି କଣ ରୋଷେଇ ହେଇଛି?
ଆମର ଆଜି ହେଇଥିଲା ସିଝା ତରକାରୀ, ବାଇଗଣ, ଛୁଇଁ, ଆଳୁ ପକେଇ ସିଝା ତରକାରୀ ହେଇଥିଲା, କଖାରୁ ରାଇତା ହେଇଥିଲା। ଆଉ ଗୋଟେ କଣ ହେଇଥିଲା, ଆମ୍ବ ଆମର ଆସିଥିଲା ଆମ୍ବ ଥିଲା। ଆଉ କଣ ଭାତ ହେଇଥିଲା ଆଉ ଗୋଟେ ଡାଲମା ନା କଣ ହେଇ ହେଇଥିଲା। ଆଉ କଣ? ଆଉ ଗୋଟେ କଣ ହେଇଥିଲା ଭଜା ଫଜା ହେଇଥିଲା ଆଉ
ଆପଣ ରୋଷେଇ କରି ନ ଥିଲେ କି?
ହୁଁ କରିଥିଲୁ।
ହଉ କଣ କରି
ମୁଁ କରିଥିଲି, ମୁଁ ଦିଟା ରୋଷେଇ କରିଥିଲି ହେଲା। ମାନେ ବନ୍ଧାକୋବି ଭଜାଟା ବନ୍ଧାକୋବି ଭଜାଟା ସିଝାଟା କରିଥିଲି, ଭାତଟା କରିଥିଲି। ଆଉ ଆମ ଦେଇ ତାଙ୍କର ଆମ ଦେଇ ତାଙ୍କର କରିଥିଲେ କଖାରୁ ରାଇତାଟା।
ଓହୋ।
ହୁଁ।
ଦେଇ ମାନେ ବଡ।
ବଡ଼ଜା ହୁଁ।
ହଁ।
ହଁ ମିଶିକିନି କରିଦେଲୁ ଆଉ।
ହୁଁ ସେଇଆ।
ଆମ ଝିଅ ପାଇଁ ଆଳୁ ଭଜା ହେଇଥିଲା। ସେ ରୁଟି ନେଲା। ରୁଟି ଆଳୁଭଜା। ହୁଁ। ହୁଁ ଆଉ ଆପଣଙ୍କ ଘେର ଆପଣଙ୍କ ବାଡ଼ିରେ କଣ କଣ ଲଗେଇଚନ୍ତି? ଆପଣ ବା
ବାଡିରେ ଆମର ବାଇଗଣ ଲାଗିଛି। ଆଉ ଏ ବାଇଗଣ, ଭେଣ୍ଡି ଆଉ ଜହ୍ନି, ବରଡ଼ା। ଆଉ ଯୋଉ ଶିମ ଆଉ ତାପରେ ହଉଛି ଆମର ଲାଗିଛି କଣ କହିଲ ଯୋଉ ଏଟା ଯୋଉ କଣ କହିଲ, ଏଟା କଣ କହନ୍ତି ତ ଯୋଉ ଉଁ, କାଶ୍ମୀର ଲଙ୍କା। ଯୋଉଟା ଛାଙ୍କିକି ଖାଆନ୍ତି। ସେଇରା ଆଉ ଲାଗିଚି ନ ନାଲି ଲଙ୍କା ହୁଁ, ବିଲାତି ଲାଗିଥିଲା ସରିଗଲାଣି। ଆଉ ଅଛି ଉଁ, ଆମର କଲରା।
ହୁଁ, ହୁଁ।
ପନିପରିବାରେ ଏତିକି ଲାଗିଚି। ଆଉ ଫଳ ଗଛ ତ ଅର ଅ, ଅଲଗା ଅଛି।
ହୁଁ, ହୁଁ, ହୁଁ, ହୁଁ ଭଲ। ପ-ନିଜେ ପରି ବାରିରେ କଣ ଲଗେଇବ ଖାଇବ ତୋଳିକିରି। ବାହାରୁ କିଣିନେ ସାର ଫାର ଦିଆହଉଛି କଣ ସେରା ବିଷ ଫିଷ ଗୁଡା।
ନା ଆମର ସାର ଫାର ଦିଅନ୍ତିନି।
ହୁଁ, ହୁଁ।
ହୁଁ।
ଆଉ
ଆଉ ଆପଣଙ୍କର?
ଆମ ବାଡିରେ ବି ସେମିତି ଲଗାହେଇଛି ଆମ୍ବା ଗଛ ଆଉ ଉଁ, ନଡିଆ ଗଛ, ଅମୃତଭଣ୍ଡା ଗଛ, ବୋଇତାଳୁ ଗଛ, କଖାରୁ, ଜହ୍ନି, ଭେଣ୍ଡି, କାକୁଡି ସବୁ ଲଗା ହେଇଛି। ବାଇଗଣ। ଆଉ ଯୋଉ ଧାନ ତଳା ଆମର ପକେଇଚନ୍ତି। ବର୍ଷା ଟା ହେଲା ନା ଧାନ ତଳା ପକେଇଛନ୍ତି। ଆଉ ହୁଁ, ଏ ତ କୁକୁଡ଼ା ରଖୁନାହାନ୍ତି। ଏଇ କାଦୁଅ ପାଗରେ କୁକୁଡ଼ା ପଶିକିନି ଖାଇଯିବେ ବୋଲି ତାକୁ ବାଡି ଫାଡି ଦେଇକିନି ସବୁ ତାର ଫାର ଦେଇକିନି ଇଏ କରିଛନ୍ତି।
ଓହୋ।
ହୁଁ, ହୁଁ, ଆଉ ଧାନ ଚା ଧାନ ପକେଇଲଣି ତଳା?
ନା ଧାନ ପଡିନି ଏଇ ବର୍ଷା ଷ୍ଟାର୍ଟ ହେଲା ନା। ଆ ପରେ ପରେ ପକେଇବେ ଆଉ।
ଉଁ, ହୁଁ, ହୁଁ, ଆଉ।
ଆଉ ଫଳ ଗଛ ସବୁ କଣ ଲାଗିଛି ତୋମର?
ଆମର ସେଇ ଆମ୍ବ ଗଛ ଲାଗିଛି, ନଡିଆ ଗଛ ଲାଗିଛି ଫଳ ଗଛ ଆଉ କଣ। ପି -ପିଜୁଳି ଗଛର ଅଛି ଏମତି ଆଉ ସୋ ଗଛ ଲାଗିଛି ମେଞ୍ଚେ। ଆଗ ପଟରେ। ହୁଁ, ମୁଁ କଇନି ଆପଣଙ୍କ ଆଡ଼େ ବର୍ଷା ବର୍ଷା ହେଇଥିଲା?
ହଁ ଆଜି ବର୍ଷା ହେଇଛି।
ଅଁ, ହୁଁ, ଆଉ ଜବ୍ ନା ଚାକିରି କରିଛନ୍ତି ନା, ନା କଣ କରଛନ୍ତି?
ନାଇଁ ନାଇଁ ଘରେ ଅଛି।
ମାନେ ପା -ପାଠ ପଢ଼ା ସଇିଲାଣି?
ହଁ।
ହୁଁ, ହୁଁ, ସରିକି ଏବେ କଣ କରୁଛନ୍ତି?
ଏଉ ଅନଲାଇନ୍ କ୍ଲାସ୍ ନଉଛି ଆଉ।
ହୁଁ ହୁଁ। ଆଚ୍ଛା ହୁଁ ଆଉ ବାହାରୁକୁ ଯିବେନି କି ପଢ଼ିବା ପାଇଁ।
ନାଇଁ ଅନଲାଇନ କୋଚିଙ୍ଗି ନୋଉଚି ତାପରେ ଏକ୍ସାମ ଗୁଡା ବି ଅ ପାଖେଇ ଆସିଲାଣି ନା।
ଉଁହୁଁ।
ସେଥିପାଇଁ କୁଆଡେ ଯାଏନି।
ହୁଁ ହଁ ପରୀକ୍ଷା ଦିଅନ୍ତୁ କଣ ହବ କଣ ନାହିଁ ଦେଖାଯିବ ଆଉ ମାନେ ଘରେ ବସି ହୁଁ ଆଉ ପଢାପଢି କେମିତି ଚାଲିଚି ଭଲ ନା।
ହଁ ହଁ ଅନଲାଇନ୍ ତ।
ହୁଁ ନା ପଢାପୁଢି ସେମିତି ଭଲ ନାଁ ସେ ଅନଲାଇନଲେ।
ହଁ ହଁ।
ଉଁହୁଁ ହୁଁ। ଆଉ କଣ ସେଟା ସେଇ ଯେଉ ଆପ୍ ଟା ନା ଯୋଉ ଦିଟା ଅନଲାଇନ୍ କ୍ଲାସ୍ କରୁଛନ୍ତି ମୁଁ କହିଲି ସେ ଆପ୍ ଟା ନା କଣ ଯୋଉରା ଅନଲାଇନ୍ କ୍ଲାସ୍ କରୁଛନ୍ତି।
ଆମର ୟୁଟ୍ୟୁବରେ କ୍ଲାସ ଫାଷ୍ଟ ହୋଉଥୁଲା।
ଉଁହୁଁ।
ତାପରେ ସେଥିରେ ଆମର ଯୋଉ ସାର୍ ପଢ଼ୋଉଥୁଲେ ସିଏ ପୋଷ୍ ମାନେ ଗୋଟେ ୱାଟସପ୍ ରେ ଗୋଟେ ଗ୍ରୁପ ବାହାର କଲେ।
ହୁଁ।
ତ ଆମର ଅନଲାଇନ୍ କ୍ଲାସ ବୋଲି ମିଟ୍ ଏ ଯୋଉ ଆମର ଆନ୍ତି ଗୁଗୁଲ୍ ମିଟ୍ ରେ ସେଇଥିରେ ଆମର କ୍ଲାସ । ମାସୁକୁ ଆମର ମାନେ ରିଚାର୍ଜ ଯେମିତି ମୋବାଇଲିର ରିଚାର୍ଜ ହୋଉଚି। ସେମିତି ଆମର ରିଚାର୍ଜ କଲେ ପାଠ ମାନେ ବ କ୍ଲାସ୍ ଆଟେମ୍ କରିପାରିବୁ।
ଉଁହୁଁ ଆଚ୍ଛା। ଆଉ । ରେ ବୋଉ ବାପା ସବୁ ବାପା କଁ କରନ୍ତି ବୋଉ କଁ କରନ୍ତି। ମାନେ ବାପା କଣ କରନ୍ତି କାମ ଫାମ ନା ଚାକିରି ଫାକିରି ନା କଣ।
ଭାଇ ଭୋଉଣୀ କେତେଟା। ହାଲୋ। ହାଲୋ। ହାଲୋ। ହାଲୋ। ଶୁବୁନେଇ କି। ହାଲୋ। ହାଲୋ।